ହ୍ୟାଲୋ।
ନମସ୍କାର।
ନମସ୍କାର କଣ କଣ କରୁଛନ୍ତି?
ହଁ କିଛି ନାହିଁ ଏମିତି ଫୋନ ମାନେ ଆପଣଙ୍କ ଗଲେ ଉଠେଇଲେ କେମିତି ଅଛନ୍ତି କୁହନ୍ତୁ?
ମୁଁ ଭଲ ଅଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଉ ସେପଟେ ପାଣିପାଗ କେମିତି ବର୍ଷା ନା ଖରା ନା କଣ କେମିତି?
ବର୍ଷା ଛାଡି ଯାଇଛି କାଆଁଳିଆ ପାଗ ଦେଇଛି ଅନ୍ଧାର କରିଛି ଆକାଶ ପୁଣି ଥରେ ବର୍ଷା ହେଇପାରେ ସମ୍ଭାବନା ଅଛି।
ନାଛି। ହଁ ଏଇଟା ଆକ୍ଚୁଆଲି ଆମର ଏପଟେ ବି ଓଡିଶା ଯା ଲୋକ ସବୁଆଡେ ସେଇ ସେଇ ମାନେ ପାଣିପାଗ ମାନେ ବର୍ଷା ସବୁଆଡେ ହଉଛି। ଆଉ ଆଜି ମଧ୍ୟାହ୍ନ ଭୋଜନ ରେ କଣ ଖାଇଥିଲେ?
ମଧ୍ୟାହ୍ନ ଭୋଜନରେ ଭା ତ ଆଉ ଡାଲମା ଭଜା।
ହୁଁ, ଆଉ ମା ରୋଷେଇ କରିଥିଲେ ବୋଧେ?
ଆଜ୍ଞା।
ଆଉ ଘରେ ମାଙ୍କ ବାବା ଦେହ ସବୁ ଭଲ ଅଛି?
ଆଜ୍ଞା, ସମସ୍ତଙ୍କ ଦେହ ଭଲ ଅଛି।
ହୁଁ, ଆଉ ସେପଟେ ଆପଣଙ୍କ ଚାଷ ବାସ କଣ ହୁଏ ମାନେ ଚାଷ ଜମି ଥିବ ଆପଣଙ୍କର?
ଆଜ୍ଞା, ଆମର ଏପଟେ ପାଣି ସୁବିଧା ଟିକେ ନାହିଁ ବର୍ଷ ଖରା ଦିନେ ନଦୀ ନାଳ ଏପଟେ କମ ତ ସେଥିଲାଗି ଆମର ଅ ପରିବା ଚାଷ ଏତେ କରନ୍ତିନି। ମେନ୍ଲି ଆମର ଧାନ ଚାଷ ମୁଗ ଚାଷ ଆଉ ହରଡ଼ ଏଇରା ଲଗାନ୍ତି।
ହଁ ମୁଗ ହରଡ ତ ମାନେ କମ ପାଣି ଦରକାର ପାଣି ବିଶେଷ ଦରକାର ନାହିଁ।
ହଁ।
ଏବେ ତ ଲାଗିକି ତାକୁ ମାନେ ଉତ୍ପାଦନ କରିସାରିବେନି ମୁଗ, ଏବେ ବର୍ଷା ଦିନ ଆସିକି ତ
ହଁ ମୁଗ ଉତ୍ପାଦନ ଏବେ ଧାନ ଲଗାହବା ପାଇଁ ବିଲ ଚାଷ ହେଇଛି। ଧାନ ଲଗା ହବ ତଳି ପଡଚି।
ଆଚ୍ଛା, ଆଉ ସେପଟେ କଣ ପ କେମିତି ପର୍ବପର୍ବାଣିୀ କଣ ସବ ମାନେ ପାଳନ କରନ୍ତି?
ଆମର ଏପଟେ ଅ ଦଣ୍ଡ ଯାତ୍ରା ହୁଏ, ରଜ। କାର୍ତ୍ତିକ ପୂର୍ଣ୍ଣିମା, ରଥଯାତ୍ରା।
ହଁ ଏବେ ତ ରଥଯାତ୍ରା ଆସୁଚି ଆଉ।
ବ ହ ବହୁତ ଭଲ ଭାବରେ ହୋଇଥାଏ।
ରଥଯାତ୍ରାରେ ପୁରୀ ଯାଉଛନ୍ତି ନା ଆପଣ ସେଠି ପାଳନ କରିବେ ରଥଯାତ୍ରା?
ହୁଁ ଆର ବର୍ଷ ଯାଇଥିଲୁ ଜଗା ଡୋରି ଲାଗିଥିଲା କିନ୍ତୁ ଏ ବର୍ଷ ମତେ ଲାଗୁନି କାଇଁ ଜଗା ଜଗାର ଆଉ ଡୋରି ଲାଗିବ ବୋଲି, ବାହାରିଥିଲୁ ଯିବା ପାଇଁ ହେଲେ କ୍ୟାନସେଲ ହେଇଗଲା ସେଥିପାଇଁ ଏଇ ଗାଁ ରେ ଏଥର ରଥଟଣା ହବ ଆଉ।
ଆଚ୍ଛା ଆଚ୍ଛା, ଆଉ ଯୋଉ ଅ ଜଗନ୍ନାଥଙ୍କର ଯୋଉ ଭୋଗ ଲାଗେନି କି ସପନ ପ୍ରକାର ଭୋଗ।
ଆଜ୍ଞା।
ସେ ସବୁ ଖାଇଛନ୍ତି ସବୁ ପ୍ରକାର?
ନାଇଁ।
ଖାଇନାହାନ୍ତି ନା କଣ କଣ ଖାଇଛନ୍ତି ଟିକେ କହିଲେ ତା ଭିତୁରୁ?
ତା ଭିତରୁ ଖାଲି ଆମେ ଅବଢା ଖାଇଛୁ ଅବଢା, କ୍ଷୀରି ଆଉ ଯୋଉ ସେ ଖଟା।
ହୁଁ ହୁଁ।
ଆରିଶା।
ହୁଁ।
ଆଉ
ଯୋଉ ଖଜା ଖାଇଥିବେ ଖଜା?
ହଁ ଖଜା ମାନେ ମା ମେନ୍ଲି ଯୋଉ ଅଭଢାରେ ଯୋଉଟା ଦିଆଯାଏ ସେଠି ଆନନ୍ଦ ବଜାରରେ
ଏ ଯୋଉ ଶାଗ ବେସର ଏଇସବୁ ଡାଲି ହଁ। କିନ୍ତୁ ଯୋଉ ଛପନ ପକାର ଭା ଭୋଗର ନାଁ ଜାଣିଚନ୍ତି, ନା ଜାଣି ନାହାନ୍ତି।
ନା ସବବୁତ ଜାଣିନି। ବହୁତ୍, ବହୁତ୍ ଭୋଗ ଚ୍ଛପାନ୍ତି, ଛପନ ଛ ଛପନ ପ୍ରକାର ଛାଡ଼ିକି ଛପ୍ ଛପନ ପ୍ରକାର ଛାଡ଼ିକିବି ଆହୁରି ଅଛି ମହାପ୍ରଭୁଙ୍କର ଆହୁରି ଅଧିକା ଭୋଗ ଅଛି। କିନ୍ତୁ ମେନ୍ଲି ଯୋଉ ଛପନ ପ୍ରକର ଅଛି ତାଭିତେରୁ ଅଳ୍ପ ଜାଣିଚି ବେଶୀ ଜାଣିନି।
ହଁ, ଜାଣିନୁ କିନ୍ତୁ ଆମେ ଏପଟେ କଣ କରୁଚୁନା ଆମେ ଛପନ ପ୍ରକାର ଭୋଗର ଲିଷ୍ଟ ବାହାର କରିକି ଆଜି ଗୋ ଗୋଟେ ପ୍ରକାର କରୁଚୁ କାଲି ଗୋଟେ ପ୍ରକାର ଛପନ ଦିନ ଛପନ ପ୍ରକାର ମାନେ ମହାପ୍ରଭୁଙ୍କର ଭୋଗ କରି କି ଭୋଗ ଲଗାଉଛୁ ତାପରେ ଖାଉଛୁ ସମସ୍ତେ। ଆଉ ସେଛପନ ପ୍ରକାର ଭୋଗ ନାଁ ଗୁଡ଼ାକ ମତେ ଜଣା ଅଛି କହିବି ଆପଣଙ୍କୁ?
ଆଜ୍ଞା, କୁହନ୍ତୁ?
ହଁ, ତ ସା, ଶା ଅଧା ଅନ୍ନ ଗୋଟେ ଦହି ପଖାଳ ଆଉ ଗୋଟେ ଅଦା ପଖାଳ ଗୋଟେ ମିଠା ପଖାଳ ଓଡିଆ ପଖାଳ ମାନେ ପାଞ୍ଚ ପ୍ରକାର ଖାଲି ପଖାଳର ମାନେ ଏ ମାନେ ପୁରା କଲା ତାପରେ ଘିଅ ଅର୍ନ କାନିକା ଖେ ଖିଚୁଡି ଆଉ ଥାଳି ଖେଚୁଡ଼ି ଅଛି ଖଜା ଗଜା ଲଡୁ। ଆଉ ଜଗନ୍ନାଥ ବଲ୍ଲଭ ଅଛି ଖୁର୍ମା ଅଛି। ଲୁଣ ଖୁର୍ମା ଅଛି କାକରା ଆରିସା ପିଠା। ମାଲ୍ ପୁଆ, ମଣ୍ଡା ପିଠା, ଝିଲି, ଲୁଚି, ପୁରୀ, ବରା, ଦହିବରା ସୁଅର ପିଠା, ତ୍ରିପୁରୀ, ଖିରି, ରସାବଳି, ସରପୁରୀ ସରପୁରୀତ ଆପଣ ଖାଇଥିବେ--କାହିଁକିନା ଆମେ ଯୋ ବୋ, ବୋ ପୁରୀ ଗଲେହି ଆମେ ସରପୁରୀ ଖାଉ ଏତେ ବଢ଼ିଆ ଲାଗେ। ଦୋକନ୍ ମାନଙ୍କରେ ମିଳେ ନୁହଁକି ନା ଖାଇନାହାନ୍ତି?
ନା ଖାଇନୁ।
ସରପରିମାଣ ଏଇ ଯୋଉ କ୍ଷୀର ଉପରେ ସର ପଡ଼େ ସେଇଥିରେ ସେ ସେମାନେ ଏ ରାବିଡ୍ ନାକଣ ଲଗେଇକି ସୁଖି ମାନେ ସୁ ଶୁଖିଲା ବେଳେ ଛୋଟ ଛୋଟ ପିସ୍ ଥିରେ କାଟିକି ଦିଅନ୍ତି, କେବେ ଗଲେ ଖାଇବେ ଦୋକାନରେ ମିଳେ ବଢିଆ ଲାଗେ।
ଉଁ, ହୁଁ।
ଆଉ ଛେନା ଖଇ, ଖୁଆ, ଆଉ ଖୁଆ ମଣ୍ଡା, ପାମ୍ପୁଡ଼ି ଆମ୍ ପୁଡ଼ି ଖାଜା, ତାଡ଼ିଆ, ଡାଲମା, ଖାଇଥିବେ, ବେସରବି ଖାଇଥିବେ, ମହୁୁର ଶାଗ ଏସବୁ ଖାଇଥିବା ଆମର ଯୋଉ ଉ ଉ ଭୋଗରେ ମିଳେ ଏଇ ଯୋଉ ଆ ଅନନ୍ଦ ବଜାରର। ହୁଁ, ହୁଁ, ହୁଁ, ଆଉ ରାଇତା, ଖ ତା ପୋଟଳ ରସବି ଥାଏ ସେଥିରେ।
ଆଜ୍ଞା।
ଗୋ ପୋଟଳ ରସବି ଥାଏନା ସେ ଆନନ୍ଦ ବଜାରରେ ଜଣେ, ଜଣେ ରଖିଥାନ୍ତି। ହୁଁ, ଆଉ ଗୋଟେ ହେଲା ଗୋଟି ବାଇଗଣ, ବାଇଗଣୀ ଡାଲି, ବିରି ଡାଲି, ଯୋଉଟା ଆପଣ ମାନଙ୍କର ଚାଷ ହୁଏନା ସେପଟେ ବିରି। ସେ ବିରି ଡାଲି ମୁଗ ଡାଲି ବି ତାପରେ ଉଡ଼ଦ ଡାଲି ଗୋଟେ ଉଡଦ ବି ଆପଣଙ୍କର ଚାଷ ହୁଏ ନା?
ଉଡ଼ଦ ଡାଲି ବି ଚାଷ ହୁଏ କି ସେପଟେ ଆପଣଙ୍କର ଉଡ଼ଦ ଡାଲି
ନା ନା ସେ ଡାଲି ମୁଁ ଆଜି ପ୍ରଥମ ଥର ପାଇଁ ଶୁଣୁଚି।
ନା ସେଇଟା ମହାପ୍ରଭୁଙ୍କ ପାଖରେ ଭୋଗ ଲାଗେ ଓଡ଼ଦ ଡାଲି ଆଉ ପି ତା ଗୋଟେ ଚକୁଳି, ଚିତୋଉ ପିଠା, କାନ୍ତି ପିଠା ମଠପୁଲି, ଜିରା ଲଡୁ, ମରିଚ ଲଡୁ, ମଗଜ ଲଡୁ, ଏତିକି ମାନେ ପ୍ରଭୁଙ୍କର ମାନେ ଛପନ ଭୋଗ ମାନେ ଯେତିକି ଆମେ ଜାଣିଚୁ ଆଉ ତ ଆପଣଙ୍କୁ କୋହୁଚନ୍ତି ପୁଣି ଲାଗେ ମୁଁ ତ ଜାଣିନି ଆହୁରି ଆପଣ ଯଦି ଜାଣି ଚନ୍ତି ମତେ କୁହନ୍ତୁ ଆଉ କଣ ଲାଗେ।
ନା ମୁଁ ଜାଣିନି ମୁଁ ତ ଆପଣଙ୍କଠୁ ଶୁ ଉଁ
ଅ।
ଆଉ ଆଉ ଆପଣ କେବେ ଯାଇଚନ୍ତି ରଥଯାତ୍ରା ବୁଲି?
ମୁଁ ରଥଯାତ୍ରାରେ କେବେ ଯାଇନି ମୁଁ ଏମିତି ଅଲଗା ଦିନରେ ଯାଇଚି କିନ୍ତୁ ରଥଯା ତ୍ରାରେ କେବେ ଜଗନାଥଙ୍କ ଡରି ହେଇନି ମୁଁ ଯାଇନି କେବେ ଆଉ ଏତେ ଭିଡ ପାଇଁ ମତେ ବୋହୁତ ଡର ଲାଗେ। ସବୁ ଇନସିଡେଣ୍ଟ ଘଟେ ଚୋରି ଇଏ ସିଏ ଠେଲାପେଲା ପାଇଁ କି ମୁଁ ମାନେ ଡରରେ କେବେ ଯାଇପାରେନି।
ହଁ ଆଉ କୋଉ କୋଉ ଦର୍ଶନୀୟ ସ୍ଥାନ ଆପଣ ବୁଲିଚନ୍ତି ଓଡିଶା ଭିତରେ କି ଓଡିଶା ବାହାରେ।
ଓଡିଶା ଭିତରେ ମୁଁ ପୁରୀରେ ଯାଉ ଯୋଉ ମଠ ଅଛି ଅଲଗା ସବୁ ସେପଟେ ମ ଠ ଅ ଅଛି ହଁ। ସେ ସେ ସବୁ ଯାଇଚି ଆଉ ଯୋଉ ସତସଙ୍ଗ ମନ୍ଦିର ଅଛି। ଉଁ ପୁରୀରେ ସେ ହେଇଚି ପୁରୀରେ ବି ଠାକୁର ଅନୁକୂଳଚନ୍ଦ୍ରଙ୍କର ସତସଙ୍ଗ ମନ୍ଦିର ଅଛି। ପୁରୀ ଯୋଉ ବେଳାଭୂମିକୁ ଲାଗିକି ସେଠି ଯାଇଚି ଆଉ ଭୁବନେଶ୍ଵରେ ଯେତିକି ଜାଗା ଅଛି ଖୋର୍ଦ୍ଧାରେ ପ୍ରାଏ ସବୁ ଦେଖିଚି ଆଉ ଗଞ୍ଜାମରେ କେବଳ ଯାଇଚି ଆମର ଅ ଯୋଉଟା କୋଉତ ପାହାଚ ଚଢ଼ିକି ଯାଆନ୍ତି ସେଟା କଣ ଅଛି ମାନେ ବରମପୁରରେ? ଗୋଟେ ମନେ ପଡ଼ୁନି ହଁ ତାରାତାରିଣୀ ସେଇଠି ଯାଇଛି। ଏ ସମ୍ବଲପୁରେ ମା ସମଲେଶ୍ଵରୀ। ଏମତି କିଛି କିଛି ଜାଗା ଯାଇଛି ଆଉ ବାଲେଶ୍ୱରରେ ତ ସବୁ ବୁଲିଚି ସେଟା ଆମ ଏରିଆ। କ୍ଷୀରଚୋରା ଗୋପୀନାଥ, ଇମାମୀ ଜଗନ୍ନାଥ।
ଆଉ କପିଳାସ କପିଳାସକୁ ଚିହ୍ନିନାହାନ୍ତି।
ନାଁ ନାଁ କପିଳାଶ ଶୁଣିଚି କପିଳାଶ ଯାଇନି କେବେ ଯିବାର ସୁଯୋଗ ହେଇନି।
ଆପଣ କୋଉ ଷ୍ଟେଟ୍ ଉ ଯୋଉ କୋଉ
ମୁଁ ବା ମୁଁ ବାଲେଶ୍ଵର ଆପଣ?
ବାଲେଶ୍ୱରରୁ ଓସ୍ ଆମେ ଢ଼େଙ୍କାନାଳ
ହଁ ଢ଼େଙ୍କାନାଳ ଢ଼େ
ଆସିବେ ଥରେ କ ହଁ କପିଳାସ ଥରେ ଆସିବେ ବୁଲି। କୁହାଯାଏ ସେଟା ଆମର ଓ ଓ ଓଡ଼ିଶାର କାଶୀ ବୋଲି ସେଥିପାଇଁ ଆପଣ ଥରେ ଯାହେଲେ ବୁଲିବା ପାଇଁ ଆସିବେ।
ହଁ ହଁ ନିଶ୍ଚୟ କହିଚନ୍ତି ମାନେ ଯିବି। ଆଉ ଢ଼େଙ୍କାନାଳୁ ବୋହୁତ ବରା ଫେମ୍ ବଢ଼ିଆ ଲାଗେ ଆଉ ବିଖ୍ୟାତ ବରା। ହୁଁ ହୁଁ ନେଙ୍କାନାଳୁ ମୁଁ ଦି ଥର ଯାଇଚି କିନ୍ତୁ କପିଳାସ ଯିବାର ସୁଯୋଗ ହେଇନି।
ଆସିବେ ଯେବେ ଆସିବେ କପିଳାଶ ବୁଲି ଯିବେ।
ହଁ ହଁ ହଁ ନିଶ୍ଚୟ ହେଁ। ଆଉ
ଆଉ ଯ ଯ ଯଦି ଯିବେ ଦେ ପାହାଚ ବାଟେ ଯିବେ ଚଢ଼ିି ଚଢ଼ି ଯିବେ ଯେହେତୁ ପାହା ଚଢ଼ି ଗଲେ ଆପଣଙ୍କର ତାର ଯୋଉ ଭିୟୁ ଅଛ୍ ତି ତାହାକୁ ଇଏ କରିପାର୍ ତେ ଆଉ ବାରବାଙ୍କ ଆଟେ ଗଲେ ଆପଣ ଗାଡ଼ିରେ ଯିବେ ହାରି ନାଁ ଆଉ ଏତେ ଏଞ୍ଜୟ କରିପାରିବେନି। ପାହା ଚଢ଼ି ଯେତି କାଟିବ କିନ୍ତୁ ଏଞ୍ଜଏ କରା ପୁରା ମାନେ କପିଳାସଟାକୁ ପୁରା ଏଞ୍ଜଏ କରିବ।
ହଁ ହଁ ଆଚ୍ଛା କପିଳାସରେ କେତେ ପାହାଚ ଚଢ଼ିକି ଯିବାକୁ ପଡ଼ିବ?
ତେରଶ ବାଉନ କ ଆଗୁରୁ ଥିଲା ତେରଶହ ବାଉନ କିନ୍ତୁ ଏବେ ବଢ଼େଇ ଦେଇକି ପନ୍ଦର୍ଶ କରି ଦେଇଚନ୍ତି।
ଅଁ ହଁ ଆଚ୍ଛା ଆଉ ଗାଡ଼ିରେ ଗଲେ କେତେ ସମୟ ଲାଗେ?
ଗାଡ଼ିରେ ଗଲେ ବାରବାଙ୍କ ଦେଇକି ଯିବ ବୁଲିକି।
ଅଁ ହଁ।
ପାଖାପାଖି ବ ବାଙ୍କରା ଯୋଉରୁ ଡେରି ଲାଗେ ନାଁ। ଏ ସେପଟୁ ଗାଡ଼ି ଆସୁଥିବ ଏପଟୁ ଗାଡ଼ି ଆ ଷ୍ଟେଣ୍ଟି ପାରୁସଁ ମନସ୍ବିନୀ ସ୍ଲୋରେ ଆଁ ସେଇ ପନ୍ଦର ମିଣ୍ଟି ପଚିଶ ମିଣ୍ଟି ଭିତରେ ପ ପଚିଶ ମିଣ୍ଟି ଭଳିଆ ଲାଗେ ଆଉ।
ଅଁ ହଁ ଆଚ୍ଛା।
ପୁରା ପାହାଡ଼ ଶିଖରରେ ଅବସ୍ଥିତ ନା ସେଥିଲାଗି। ଇବି ଆଉ କିନ୍ତୁ ପାହାଚ ବାଟେ ଗଲେ ଆପଣ ପୁରା ତାର ଭିଉ ଯେତିକି ଅଛି ଜଙ୍ଗଲଟା ଅନୁଭବ କରିପାରିବେ।
ହଁ ସେଟା ଭଲ ଲାଗିବ।
ଆଉ ଯେବେ ଆସିବେ ଟିକେ ମାଙ୍କଡ଼ମାନଙ୍କଠୁ ଟିକେ ସତର୍କ ହେଇକି ରହିବେ ଆଉ।
ହଁ ସେ ମୁଁ ଏବେ ପଚାରିଥାନ୍ତି। ମାଙ୍କଡ଼ ତ ଥିବେ ପଳାଏ କ ଆମେ କଦଳୀ ନେଇ ଯିବାକୁ ପଡ଼ିବ।
କଦଳୀ ନେବେ ତ ଆପଣ ଯାହା ନେବେ ଯୋଉ ବ୍ୟାଗ୍ ଭିତରେ ଆଣିକି ଆସିବେ ଜରିରେ ପ ଥିନ ଆଣିବେନି ଲା ମୋଠୁ ଛଡ଼େଇକି ନେଇଯିବେ।
ଛଡ଼େଇକି ନେଇ ପଳେଇବେ ଆଚ୍ଛା ଆଚ୍ଛା। ଆଉ ତାହେଲେ କପିଳାସ ତ ବହୁତ ଥର ଯାଇଥିବେ, ନୁହଁ? ଦେ ମାନେ ଆପଣଙ୍କ ଏରିିଆରେ ଓ। ଏବେ ତ ମୁଁ ଯିବି ଏନେଇ ମା ମାନେ ଏତେ ସ୍ ଶୁଣିଲି ଏତେ ମାନେ ଭଲ ଭିଉ ମାନେ ତ ଯିବାକୁ ନିଶ୍ଚୟ ପଡ଼ିବ ଥରେ। ଆଉ ତାହେଲେ ସନ୍ଧ୍ୟାରେ କଣ କରୁଚନ୍ତି କଣ ମାନେ କାମ ଅଛି ନାଁ କଣ?
ନାଇଁ କିଛି କାମ ନାହିଁ ଘରେ ବସିଚୁ ଆଉ ବର୍ଷା ପାଗ ଦେଇଚି ଆଉ। ପଡ଼ିଆ ପା ଏଇନିଙ୍କା କାଦୁଅ ହେଇଥିବ ଦିନ ସାରା ବର୍ଷା ଲାଗିକି ରହିଥିଲା। ମୁଁ କଲି ହଁ ତା ସହିତ ସେଇପାଇଁ ଘରେ ବସଚୁ ଆଉ।
ହୁଁ ଆ ସେପଟେ ମୁଢ଼ି ଖାଆନ୍ତି କି ନାଇଁ?
ହଁ ମୁଢ଼ି ବି ସେମିତି ଆମର ଚା ସହିତ ମୁଢ଼ି ଖାଆନ୍ତି ମୁଢ଼ି ମିକ୍ସଚର ଆଉ ଚିକେନ୍ ସହିତ ମୁଢ଼ି ଖାଆନ୍ତି।
ହଁ ହଁ ଆମର ଏପଟେ ବାଲେଶ୍ଵରରେ ମୁଢ଼ିଟା ଫେମସ୍। ମାନେ ପ୍ରସିଦ୍ଧ ସମସ୍ତେ ମୁଢ଼ିଟା ଡେଲି ଥରେ ଖାଇବେ ଯାହା ହେଲେ।
ଅହ। ଆମର ଡେଲି ଖାଆନ୍ତିନି କିନ୍ତୁ ଆମର ସେମିତି ଅଳ୍ପ ଖାଆନ୍ତି ଆଉ।
ହୁଁ ହୁଁ ଆମେ ହାଲକା ଯୋଉ ପା ପାଟିରେ ଟିକେ ସୁଖା ପକେଇ ଖାଉଥିବେ କିନ୍ତୁ ଆମର ଏପଟେ ବହୁତ- ବେଶୀ ବେଶୀ ଖାଆନ୍ତି ମାନେ ଗୋଟେ ଯେମିତି ଗୋଟେ ମିଲ୍ ଆଉ ସେମିତି ମାନେ ଯୋଉ ସକାଳର ଭୋଜନ ସେଇଟା ପ୍ରାୟ ମୁଡି ଖାଆନ୍ତି ଆମର ଏପଟେ ବାଲେଶ୍ବର ଲୋକ ଆଉ ବାରିପଦା ଲୋକ ତ ମୁଢି ମାଂସ ବହୁତ ପ୍ରସିଦ୍ଧ ଜାଣିଥିବେ। ହୁଁ ହୁଁ ବହୁତ କଥା ଶିଖିବାକୁ ମିଳିଲା ଆପଣ ଭଲ ଲାଗିଲା ବହୁତ କଥା ହେଇକି। ଏବେ ତାହେଲେ ରହୁଛି ପରେ କେତେବେଳେ କଥା ହବା?
ଆଜ୍ଞା।
ନମସ୍କାର।
ନମସ୍କାର।
ସ ଚ